ସବୁ ଭଲ ହ୍ୟାଲୋ ହ୍ୟାଲୋ। ହଁଁ ଶୁବୁଚି ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ଆଉ ସବୁ ଭଲ ତ? ହ୍ୟାଲୋ।
ଆପଣଙ୍କ କଲ୍ ଟା ଟିକେ କ୍ଲିଅର୍ ଆସୁନି।
ହଁ ସୁୁଭିଲା? ହ୍ୟାଲୋ ହ୍ୟାଲୋ।
ନାଇଁ ଆସୁନି।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ କୁହନ୍ତୁ କିଛି ଶବ୍ଦଟା ଆପଣଙ୍କର କ୍ଲିଅର ଆସୁନି।
ହଁ ଏବେ ଶୁଭିଲା ତ?
ନାଇଁ ଆ
ମୁଁ କହିଲି ଆଉ କଣ ସବୁ ଭଲ ତ ସବୁ?
ହଁ।
ଆଉ ଖାଇବା ଶଇଲାଣି।
ହଁ ଖାଇ ପିଇ ସାରିକି ବସିଛୁ ଆଉ।
ବୟସ ଆସଛି ତ?
ହଁ।
ମୁଁ କହିଲି ଆଉ କଣ କରୁଥିଲି ନାଇଁ ମୁଁ ଆସିଥିଲି ବାଟରେ ଗୋଟେ ବା ଟରେ ଦେଖିକି ତ ରାମାୟଣ ହୋଉଥିଲା। ସେଇଟା ଦି ମୁନି ଟିକେ ଠିଆ ହେଇଗଲି ବାଟରେ ଆସିଥିଲି କାଲି ରାତିରେ। ଗୋଟେ ଜାଗା ରାମାୟଣ ଦେଖିଥିଲି ଦି ମିଣ୍ଟି ଠିଆ ହେଇଗଲି ମୁଁ କହିଲି ଦେଖିଆ। କଣ ଲାଗୁଛି କେମିତି କଣ ରାମାୟଣ ବିଷୟରେ ଟିକେ ଦେଖିବି ଭଲ ଲାଗିଲା। ଗୋଟେ ମୁଁ କହିଲି ରାମାୟଣ ଆସ୍ତେ ବାଟରେ ଗୋଟେ ରାମାୟଣ ଦେ ଦେଖିଲି ତ ଅଧା ବାଟରେ। ଯେ ବସିଥିଲି ଦେଖିଲି ମୁଁ ଦି ମିଣ୍ଟି ଠିଆ ହେଇକି ଦେଖିଦେଲି ଗଡ଼ିରେ ଆସିଥିଲି ମୁଁ ଦି ମିଣ୍ଟି ଟିକେ ବସିକି ଦେଖିଲି। ମୁଁ କହିଲି କେମିତି କଣ?
କୋ କୋଉ ବିଷୟ ରେ ଚାଲିଥିଲା।
ସିଏ ଆମର ଚାଲିଥିଲା ତାଙ୍କର ସେଇଟା କଣ ନା ଯୋଉ ଆମର ସୀତା ଯୋଉ ଚୋରି ହେଇନଥିଲା କି ସେଇ ବିଷୟରେ ଚାଲିଥିଲା।
ହଉ କୁହନ୍ତୁ କୁହନ୍ତୁ।
ହଁ ନାଇଁ ମୁଁ କହିଲି ସେଇ ବିଷୟରେ ଚାଲିଥିଲା ତ ଦେଖୁଥିଲି ଆଉ। ଆଉ ସେଇଆ ମୁଁ କହିଲି କଣ ତାହା କାହାର କେମିତି କଣ ସୀତାଚୋରି ସେ କଣ? ଗଲେ ଯେ ର ହନୁମାନ ତାଙ୍କୁ ଯାଇକି ଦେଖା କଲା ଏଠି କୋଉଠି। ବୁଲେ ଆପଣଙ୍କ ଏ ବିଷୟରେ କିଛି ଇଏ ଅଛି ଅଭିଜ୍ଞତା ଅଛି ନା ନହିଁ।
ଯାହା ଅଛି ଯାହା କହିବାର କଥା ମୁଁ ବୁଝନ୍ତି ଆପଣଙ୍କ କଥା ଆସୁନି। ଆଉ କ୍ଲିଅର ଏବେ ଆସୁନି ଯାହା କହିବା କଥା ଆପଣ କୁହନ୍ତୁ।
ନାଇଁ ମୋ ଭଏସ୍ ଏବେ ଆସିଲା ତ ଆପଣକୁ ହ୍ୟାଲୋ
ଯାହା କହିବା କଥା କୁହନ୍ତୁ
ମୁଁ କହିଲି ଶୁଣନ୍ତୁ ଯେତେବେଳେ ରାମାୟଣ
ତୁ ଯାହାକୁ ତା ଦେଖି ଚନ୍ତି ତାଟା କୁହନ୍ତୁ
ଆଜ୍ଞା ଆଜ୍ଞା ଆଜ୍ଞା ଶୁଭିଲା ଆପଣଙ୍କୁ ହାଲୋ।
ଆଜ୍ଞା କୁହନ୍ତୁ?
ଶୁଭୁଛିି ତ।
କହିଯାନ୍ତୁ କହିଯାନ୍ତୁ।
ହଉ ଠିକ୍ ଅଛି ଆପଣ ଆପଣ ତାହାଲେ ଶୁଣନ୍ତୁ ମୁଁ କହୁଛି ଗୋଟେ ଭଲ କଥା ଆଉ।
ହଁ କୁହନ୍ତୁ।
ଆଉ ସେଇଆ ମୁଁ କହିଲି ଗୋଟେ ରାମାୟଣ ଦେଖିଲି ତ। ହାଲୋ ହାଲୋ।
ହଁ କୁହନ୍ତୁ କୁହନ୍ତୁ।
ମୁଁ କହିଲି ସେଠି କଣ ହେଇଥିଲା ନା ଯୋଉ ଆମର ସୀତା ଯେତେଳେ ଚୋରି ହେଇଥିଲେ ବୁଝିପାରିଲେ। ହନୁମାନ କଣ କରୁଥିଲେ ତାଙ୍କର ମୁଦ୍ରିକା ତା ମୁଦ୍ରି କା ନେଇକି ରାମକ ଗତିକି ନେଇଥିଲେ ବୁଝିପାରିଲେ। ଯାହା ଫଳରେ କଣ ହେଲା ନା ରାମ ଚିହ୍ନିବାକୁ ପାଇଲି ଯେ ସିଏ ସି ତାକୁ ପାଇଲେ ଯାହା ଫଳରେ କଣ ହଉଛି ନା ସେ କଣ କଲେ ନା ତାଙ୍କ ମୁଦ୍ରିକା ଆଣିକି ରାମଙ୍କୁ ଦେଲେ ରାମଙ୍କୁ ଦେଲେ। ରାମକୁ ଦେଲା ଫଳେ ସେ କଣ ହେଲା ରାମ ଜାଇଁଲେ ଯେ ହନୁମାନ ସେଠିକି ଯାଇଥିଲେ। ଯେ ହନୁମାନ ଯେତେବେଳେ ଲଙ୍କାକୁ ଗଲେ ସୀତାଙ୍କୁ ତ ପାଇଗଲେ। ସୀତାଙ୍କୁ ପାଇବା ପରେ ସିଏ କଣ କଲେ ନା ତାଙ୍କର ଯୋଉ ସିଏ କଣ କଲେ ଲଙ୍କାରେ ନିଆଁ ଲଗେଇବାକୁ ଚେଷ୍ଟା କଲେ। ଯାହା ଫଳରେ କଣ ହେଲା ନା। ହ ସେଠି ଯେତେବେଳେ ରାବଣର ଲୋକମାନେ ସୈନ୍ୟମାନେ ତାଙ୍କୁ ଦେଖିଲେ ଦେଖିଲା ଫଳେ ସେ କଣ ତାଙ୍କ ଲାଙ୍ଗୁଡରେ ନିଆଁ ଲଗେଇଦେଲେ। ଲାଙ୍ଗୁଡ ରେ ନିଆଁ ଲଗାଇଲା ଫଳରେ କଣ ହେଲା ନା ହନୁମାନଙ୍କ ଲାଙ୍ଗୁଡ ନିଆଁ ଲାଗିଲା ସେ କଣ କରିବେ? ହାଲୋ ଆଉ ସେ ସେଇଠୁ କଣ କଲେ ନା ଯେତେବେଳେ ଆମର ଲାଙ୍ଗୁଡ ନିଆଁ ଲାଗି ସେ କଣ କଲେ ନା ତାଙ୍କ ସେଇ ଲାଙ୍ଗ ଯୋଉ ନିଆଁ ଲାଗିଥିଲା ସେଇ ସମୟ କଣ କଲା ଲଙ୍କାରେ ନିଆଁ ଲଗେଇବାକୁ ଚେଷ୍ଟା କଲେ। ସେ ସେଠୁ କଣ ହେଲା ନା ସେ ଲଙ୍କାରେ ଯେତେ ନିଆଁ ଲଗେଇବାକୁ ଚେଷ୍ଟା କଲେ। ହାଲୋ ଲଙ୍କା ଯେତେଲେ ନିଆଁ ଲଗେଇବାକୁ ଚେଷ୍ଟା କଲେ
ସେଇଆ।
ଲଙ୍କାରେ ନିଆଁ ଲାଗିଲା ନାହିଁ, ଯାହାଫଳରେ କଣ ହେଲା? ସେ କହିଲେ ମୁଁ ତ ନିଆଁ ଲଗଉଛି ହେଲେ ଲଙ୍କାରେ ନିଆଁ କାହିଁକି ଲାଗୁନି। ସେ ଏମିତି ନିଆଁ ଲଗେଇ ଲଗେଇ ଗଲାବେଳକୁ ଦେଖିଲେ ଗୋଟେ କୁଟୀର। ସେ କୁଟିରରେ ଦେଖିଲା ବେଳକୁ ଜଣେ ବନ୍ଦୀ ହେଇଛନ୍ତି। ସେ କଣ କଲେ ନା ଯେତେବେଳେ ସେ ବନ୍ଦିରୁ ଖୋଲିଦେଲେ ସେ ସେଇଠୁ ପଚାରିଲେ ତମେ କିଏ? ସିଏ ସେଇଠୁ କହିଲେ କି ମୁଁ ହଉଛି ଶନିଦେବ୍। ନା ତମକୁ ଏଠି ବନ୍ଦୀ କଲା କିଏ? ସେ କହିଲା ରାବଣ ମୋତେ ତା ଉପରେ ସନ୍ଦେଶା ପକେଇ ପାରିବିନି ବୋଲି ସିଏ ମୋତେ ଆଣି ବନ୍ଦୀ କରି ରଖିଛି। ଯାହାଫଳରେ କଣ ନା ମୁଁ ବଦ ସନିଦଶା ପକେଇ ପାରିବି ନାହିଁ ମୁଁ ଏଠି ବନ୍ଦୀରୁ ମୁକ୍ତି ହେଲେ ଯାହା ବିି କରିପାରିବି। ହନୁମାନ ତାଙ୍କୁ ସେଇଠି କହିଲେ କି ତମକୁ ମୁକ୍ତି କରିବି କିନ୍ତୁ ତମେ ମୋତେ ସାହାଯ୍ୟ କରିବାକୁ ପଡ଼ିବ ସେଉଠୁ ହନୁମାନ ଯେ ଯେତେବେଳେ ତାଙ୍କୁ ମୁକ୍ତି କଲେ ମୁକ୍ତି କଲା ପରେ କଣ କଲେ ନା ସେଇଠୁ ସିଏ କହିଲେ ମୁଁ ଯେତେ ଯେତାଡୁ ତାଙ୍କୁ ପଚାରିଲେ କହିଲେ କି ଯେତେବେଳେ ମୁଁ ଏଇ ଲଙ୍କା ଲଙ୍କାରେ ନିଆଁ ଲଗେଉଛି ସେ ଲଙ୍କାରେ ନିଆଁ ଲାଗୁନି କାହିଁକି ସେ ସେଇଠୁ କହିଲେ କାହିଁକି ଲାଗୁନି ନା ଯେ ପର୍ଯ୍ୟନ୍ତ ସେଇଠୁ ଶନି କହିଲେ କହିଲେ ରୁହ ନିଆଁ ଲାଗିଲେ ମୁଁ କହୁଛି ସେତେବେଳେ ଯେତେବେଳେ ଶନି ତାଙ୍କ କୋପ ଦୃଷ୍ଟି ଲଙ୍କା ଉପରେ ପକେଇଲେ ସେତେବେଳେ ଯେତେବେଳେ ହନୁମାନ ଲଗେଇଲେ ନିଆଁ ସେଇଠୁ ଲାଗିଲା ସେଇଠୁ ଶନି ତାଙ୍କ କୁ କହିଲେ କି କହିଲେ କହିଲେ ହନୁମାନ ତମେ ମୋତେ ମୁକ୍ତି କରିଛ ତମେ କଣ ମାଗୁଛ ମାଗ ସେ କହିଲେ ମୋର କିଛି ଦରକାର ନାହିଁ ଆପଣ ଯାହା କହିବେ ଦେବେ ମୁଁ ଗ୍ରହଣ କରିବି ସେଇ ସମୟରେ ଶନି ତାଙ୍କୁ ବର ଦେଇଥିଲେ କି କହିଥିଲେ କି ଯେତେବେଳେ କୌଣସି ଲୋକ ଉପରେ ମୋର କୋପ ପଡ଼ିବ କି ଯାହା ଉପରେ ଶନିର କୋପ ପଡ଼ିବ ସିଏ ତମର ଚାଳିଶା କି ତମ ମନ୍ଦିରକୁ ଦର୍ଶନ କଲେ ତାର ଶନିଦଶା ଟା କମିଯିବ
ଆଜ୍ଞା
ସେ ସମୟରେ ସେ କଣ କଲେ ନା ତାଙ୍କୁ ସେ ବରଟା ଦେଇଥିଲେ ସେଥିପାଇଁ ଯେତେବେଳେ ଗୋଟେ ଲୋକଙ୍କର ଶନିଦଶା ପଡ଼େ ସେ ହନୁମାନଙ୍କ ମନ୍ଦିର ଯାଆନ୍ତି କି ହନୁମାନଙ୍କୁ ଦର୍ଶନ କରନ୍ତି ହନୁମାନ ଚାଳିଶା ପାଠ କରନ୍ତି ଏହା ଦ୍ଵାରା କଣ ହୁଏ ନା ଶନିର କୋପ କମିଯାଏ ସେଠୁ ସେ ନିଆଁ ଲଗେଇବା ପରେ ଆସିଲେ ପୁଣି ରାମ କତିକି ରାମଙ୍କୁ କହିଲେ କି ମୁଁ ଲଙ୍କାରେ ନିଆଁ ଲଗେଇ ଦେଇଛି
ଆଜ୍ଞା
ରାମ କହିଲେ ଏଇଟା ତୁମେ ଭୁଲ କାମ କଲ ବୁଝିପାରିଲେ ହ୍ୟାଲୋ ହ୍ୟାଲୋ ଶୁଭୁଛି ତ
ଆଜ୍ଞା କୁହନ୍ତୁ
ଏଇଆ କହନ୍ତି ମୁଁ କହିବା କଥା ଆପଣଙ୍କୁ ମୁଁ ପଚାରିବି ଯେ ମୁଁ କହିବା କଥା ଆପଣଙ୍କ ଉପ ଯେ ଯେ ଯେତେବେଳେ ସେ ମୁଦ୍ରିକାଟା ନେଇକି ଆସିଲେ ବୁଝିପାରିଲେ
ଆଜ୍ଞା
ସିଏ ଯେତେବେଳେ ତାଙ୍କର ଗୋଟେ କଣ ତାଙ୍କର ଗୋଟେ ପୁତ ହନୁମାନ ତାଙ୍କର ଗୋଟେ ପୁତ୍ର ଥିଲା ତା ବିଷୟରେ କିଛି କହିବେ କି ଜାଣିଛନ୍ତି କି କିଛି ମୁଁ ଗୋଟେ କହୁଥିଲି ଗୋଟେ ମାନେ ପଢ଼ଥିଲି ତାଙ୍କ ପୁତ୍ର ଗୋଟେ ଅଛି ସେ ପୁତ୍ରର ନାଁ କଣ କହିପାରେ କି ହ୍ୟାଲୋ
ଆଜ୍ଞା
ସେ ହନୁମାନଙ୍କ ସେ ପୁତ୍ରଙ୍କ ନାଁ କଣ କହିପାରିବେ କି
ହନୁମାନଙ୍କ ପୁତ୍ର
ଆଜ୍ଞା ଆଜ୍ଞା ତା ବିଷୟରେ ଟିକେ କହିବେ କି
ତା ପୁତ୍ର ହେଉଛି ମକରଧ୍ୱଜ
ଆଜ୍ଞା କୁହନ୍ତୁ
ତାଙ୍କ ପୁତ୍ର ହଉଛି ମକର ଧ୍ୱଜ।
ଆଜ୍ଞା, ଆଜ୍ଞା, କୁହନ୍ତୁ, କୁହନ୍ତୁ ମୋ ଭଏସ୍ ଶୁଭୁଛି ଆପଣଙ୍କର।
ହଁ ତାଙ୍କ ପୁତ୍ର ହଉଛି ମକର ଧ୍ୱଜ। ଯାହା ଫଳରେ କି ଇଏ ହନୁମାନ ଯେତେବେଳେ ସମୁନୁ ଲଙ୍କାରେ ନିଆଁ ଲଗାଇକି ଲଙ୍କା ପୋଡ଼ିକି ଫେରୁଥିଲା
ଆଜ୍ଞା।
ସେଇ ସମୟରେ ତାଙ୍କ ଦେହରୁ ଝାଳ ବୋହିକି ଗୋଟେ ବିନ୍ଦୁ ସମୁଦ୍ର ମଝିରେ ପଡ଼ିଥିଲା। ସେଇ ସମୁଦ୍ର ମଝିରେ ଯୋଉ ବିନ୍ଦୁଟି ପଡିଥିଲା ତାକୁ ଗୋଟେ ଗୋଟେ ବଡ଼ ମାଛ ସେ ବିନ୍ଦୁ ଟିକି ଖାଇ ଦେଇଥିଲା।
ଆଜ୍ଞା ଆଜ୍ଞା।
ସେଇ ମାଛ ଟା ଯେତେବେଳେ ଏ କୈବର୍ତ୍ତ ନଈରେ ଜାଲ ପକେଇକି ମାଛଟା ମାରି ଥିଲା ସିଏ ମ ଅହିରାବଣ ବୋଲି ରାବଣର ଗୋଟଏ ପୁତ୍ର ଥିଲା
ଆଜ୍ଞା।
ସିଏ ତାରି ଘରକୁ ସେ ମାଛ ଟା ଯାଇଥିଲା।
ଆଜ୍ଞା।
ସେ ମାଛ କାଟିବାରୁ ଏଇ ପିଲାଟି ତା ଭିତରୁ ତା ପେଟ ମାଛ ପେଟ ଭିତରୁ ବାହାରିଥିଲା।
ଆଜ୍ଞା-ଆଜ୍ଞା।
ସିଏ ତାକୁ ପାଳନ କରିଥିଲା ତା ନାଁ ମକରଧ୍ୱଜ ଦେଇଥିଲା।
କିଏ ପାଳନ, ରାବଣ ପାଳନ କରିଥିଲା।
ଆଜ୍ଞା?
ରାବଣ ପାଳନ କରିଥିଲା।
କଣ କହିଲେ?
ମୁଁ କହିଲି ରାବଣ ପାଳନ କରିଥିଲା?
ସିଏ ମହିରାବଣ ଘରେ ମାଛଟି ଯାଇଥିଲା।
ଅଜ୍ଞା-ଆଜ୍ଞା-ଆଜ୍ଞା।
ମହିରାବଣ ଘରକୁ ଯାଇଥିଲା କାଟିଥିଲା ଯେତବେଳେ କଟା ହେଇଥିଲା ମାଛଟି ସେ ପିଲାର ଜନ୍ମ ସେଇଠି ହେଇଥିଲା। ମହିରାବଣ ଘରେ। ମହିରାବଣ ତାକୁ ରଖିଥିଲା।
ଆଜ୍ଞା। ଆଜ୍ଞା କୁହନ୍ତୁ।
ମହିରାବଣ ରଖିକି ତାକୁ ବ ଛୋଟ ରୁ ବଡ କରିଥିଲା। ଯେତେବେଳେ ମହିରାବଣ ରାମ ଲକ୍ଷ୍ମଣଙ୍କୁ କୁ ଚୋରି କରିକି ନେଇଥେଲା।
ଆଜ୍ଞା-ଆଜ୍ଞା।
ସେଇ ସମୟରେ ଚୋରି କରିକି ନେଇକି ପାତାଳପୁରକୁ ଯାଇଥିଲା।
ଆଜ୍ଞା-ଆଜ୍ଞା।
ପାତାଳପୁରକୁ ଯିବା ସମୟରେ ଦ୍ୱାରରେ ସେଇ ପୁଅକୁ ମକରଧ୍ୱଜ କୁ ଜଗେଇଥିଲା।
ଆଜ୍ଞା-ଆଜ୍ଞା।
ଯେ କୌଣସି ଲୋକଙ୍କୁ ପ୍ରବେଶ କରେଇ ଦେବୁ ନାହିଁ।
ଆଜ୍ଞା ଆଜ୍ଞା।
ତେଣୁ ସିଏ ସେଇଟି ଜଗିଥିବା ସମୟରେ ଯେତେବେଳେ ହନୁମାନ ଆସିଚି
ଆଜ୍ଞା।
ସିଏ ତାକୁ ଛାଡ଼ିନାହିଁ।
ଆଜ୍ଞା ହଁ ମକରଧ୍ୱଜ।
ସିଏ କହିଛି ଯେ ମୁଁ କୌଣସି ମତେ ଭିତରକୁ ପ୍ରବେଶ କରେଇ ଦେଇ ପାରିବି ନାହିଁ। ଯେହେତୁ ମୋ ପିତା ଙ୍କର ଆଦେଶ ନାହିଁ।
ଶୁଣନ୍ତୁ ହ୍ୟାଲେ।
ହଁ।
ମୁଁ କହିଲି ମକରଧ୍ବ ତମ ମାନଙ୍କୁ ଛାଡ଼ିକି ସିଏ ତା ପୁତ୍ର କହିଲି।
କଣ କହିଲେ?
ସିଏ ସେତେ ବେଳକୁ ଜାଣିନଥିଲା ସିଏ ତା ପୁତ୍ର ବେଲି?
ନା-ନା ସେଇ ସମୟରେ ସିଏ ତା ତାକୁ ବଳପୂର୍ବକ ଯିବାକୁ କହିଥିଲା।
ଆଜ୍ଞା।
ସିଏ ବଳ ପୂର୍ବକ କରିବା ମଧ୍ୟରେ ଦି ଜଣ ଙ୍କ ମଧ୍ୟରେ ଘମାଘେ ଟ ଲଢ଼େଇ ହେଇଥିଲା।
ଆଜ୍ଞା ଆଜ୍ଞା।
ସେଇ ଲଢ଼େଇ ମଧ୍ୟରେ ଯେତେବେଳେ ହନୁମାନ ତାକୁ ଶେଷ ସମୟ ରେ କହିଲା ଲାଷ୍ଟ ଶେଷ ସମୟରେ ତାଙ୍କୁ କହିଲା ଯେ ତୁମେ ତୁ କହ ତୋର ଇ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ସିଏ ସେଇଠୁ ତାର ଇଷ୍ଟ ବୃତ୍ତାନ୍ତ କହିଥିଲା। କହିଥିବା ସମୟରେ ଯେ ପରିଚୟ ଯେତେବେଳେ ହେଇଗଲା। ଯେ ମୁଁ ପ୍ରକୃତ ହ ଏଇ ଟାଇପ ର ଏଇ ପରିପ୍ରେକ୍ଷୀରେ ମୁଁ ଜନ୍ମ ହୋଇଛି ବୋଲି।
ଆଜ୍ଞା।
ସେଇଠୁ ହନୁମାନଙ୍କୁ ସବୁ ବାଟ ସିଏ ବତେଇ ଦେଇଥିଲା।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ତୁ ତମେ ଏଇ ରୂପରେ ଯାଅ ଏଇ ରୂପ ରୂପ ରେ ଯାଇକି ସେଠି ଏ ପାତାଳ ପୁରରେ ପ୍ରବେଶ କରିବ।
ଆଜ୍ଞା ଆଜ୍ଞା।
ପାତାଳପୁର କୁ ଗଲା ବେଳକୁ ଯୋଉଠି କାଳୀ ଙ୍କ ପାଖରେ ରାମ ଲକ୍ଷ୍ମଣ କୁ ବଳି ଦେବା ପାଇଁକା ଉଦ୍ୟମ କରୁଥିବା ସମୟରେ
ଆଜ୍ଞା ଆଜ୍ଞା।
ହଁ କାଳି ପାଖରେ ଯାଇକି ହନୁମାନ ପହଞ୍ଚିଥିଲା। କାଳି ଙ୍କି କହିଥିଲା ଯେ ମୋତେ ତୁ ସାହାଯ୍ୟ କରିବୁ। ମୋତେ ତୁ ଯଦି ସାହାଯ୍ୟ ନ କରିବୁ ମୁଁ ତୋତେ ମାରିଦେବି। କାଳି ସେଇଠୁ ରାଗିକିନା କାଳି ସେଇଠୁ ତାଙ୍କୁ ପ୍ରସୟ ଦେଇ ଥିଲା ଯେ ତୁ ମୋ ପଛରେ ରହ।
ଆଜ୍ଞା ଆଜ୍ଞା ଆଜ୍ଞା।
ସେହି ସମୟରେ ମହିରାବଣ ଯେତେବେଳେ ରାମ ଲକ୍ଷ୍ମଣକୁ ନେଇକି ଆଇଲା କାଳି ପାଖରେ ବଳି ପକାଇବା ପାଇଁକା।
ଆଜ୍ଞା ଆଜ୍ଞା ଆଜ୍ଞା।
ବଳି ପକେଇବା ପାଇଁ ସେଇ ସମୟ ରେ ମହିରାବଣ ରାମଚନ୍ଦ୍ରଙ୍କୁ କହିଲା ରାମ ଚନ୍ଦ୍ର ଲକ୍ଷ୍ମଣଙ୍କୁ କହିଲା ତୁମେ ନମସ୍କାର ହୁଅ
ଆଜ୍ଞା ଆଜ୍ଞା।
ରାମଚନ୍ଦ୍ର ଲକ୍ଷ୍ମଣ ଦୁଇ ଭାଇ ଯାକ କହିଥିଲେ ଯେ ଏ ଆମେ ତ ଅଜ୍ଞାନ ଆମେ ନମସ୍ ତାର ବୋଲି କିଛି ଜାଣିନି।
ଆଜ୍ଞା ଆଜ୍ଞା।
ମହିରାବଣ ତାଙ୍କୁ ଧିକାର କରିଥିଲା କହିଥିଲା ତୁମେ ଏ ଏତେ ବଡ ହେଇକିନା ବି ତୁମେ ନମସ୍କାର ଶିଖିନ।
ଆଜ୍ଞା।